ହ୍ୟାଲୋ।
ହ୍ୟାଲୋ।
ହଁ ଅପା ନମସ୍କାରେ।
ମା ମୁଁ ଉଠି ପାରୁନି ତ।
ଆ କଣ କରୁଛ?
ଏଇ ଖାଇକି ଆସିନି ଏଠିକି ଆଉ। ଭାତ ଟା
ଆଉ କଣ ଖାଇଲେ ଆଜି?
ଆମର ପା କୋଳଥ ଡାଲି ଆଉ ଆଳୁ ଭର୍ତ୍ତା।
ହୁଁ।
ଆମ୍ବ।
ହୁଁ।
ଆଉ ମୋର ତ ଆଇଁଷ ଖିଆ ନାହିଁ ଆଉ ଉଁ।
ଓହୋ ଆଜି ରବାରେ ଆଇଁଷ ହେଇଥିବ?
ହଁ ତାଙ୍କର ଆଇଁଷ ସିଏ ଖାଇଲେ ମୋର ଏଇଆକୁ ଖାଇନି।
କଣ କରିଥିଲ ଅଇଁଷ?
ଆମର କରିନଥିଲେ ହେଉରା ହେଇ କୁନା ହର ଦେଇଥିଲେ ଚିକେନେ ଆଉ ସେଇଆକୁ ସିଏ ତାଙ୍କର ମାଝିଅ ଖାଇଲେ। ରନୁ ଗୋଟେ ଜାଗାକୁ ଯାଇଥିଲା ଖାଇବାକୁ ସିଏ ସେଇଠି ଚିକେନ ଖାଇକି ଆସିଥିଲା ସିଏ ଆଉ ଛି ଖାଇଲା ନାହିଁ।
ଅ ହ।
ଆଉ
ପାଇଁ ରୋଷେଇ କରୁଛି ମାନେ ରୁଟି କରୁଛି ଡାଲମା ସିଝେଇ ଦେଇଛି ବଘାରିମି ଆଉ।
ଇଏ ଏତେ ଡେରି କଣ କରୁଥିଲୁ କି ସଞ୍ଜବେଳେ? ଆଉ କୋଉ କାମ
ହଁ ଟେ କାମ ଥିଲା ଘରୁ ଆସିଛି ତ ସେଥିପାଇଁ ଟିକେ ଏପଟ ସେପଟ କାମରେ ଆଉ ରୋଷେଇ କରିନଥିଲି ଆଉ।
ଆଜି ପହଞ୍ଚିଲ?
ହଁ ଆଜି ପହଞ୍ଚିନୁ ବା କାଲିଠୁ ବସିିଲୁ ଘର ପାଖରୁ ଆସିଲୁ ଦିଟା ବେଳକୁ ବାହାରିକି
ହଁ ହଁ।
ଆଉ ବସ ରେ ଆସିଲା ବେଳକୁ ପ୍ରବଳ ଏଠି ବାଟରେ ପ୍ରବଳ ବର୍ଷା ଆମ ଗୋଟେ ପାଖରୁ। ତାପରେ ଏଠୁ ଆସିକି ଭୁବନେଶ୍ୱର ପର୍ଯ୍ୟନ୍ତ ଭୁବନେଶ୍ଵରରେ ଟିକେଟ କାଟିିନୁ ପୁଣି ଛଅଟା ବେଳକୁ ଓ କେତେବେଳଳେ କହିଲ ସା ସାତଟା ପଇଁତିରିଶ ବେଳକୁ ହଉଛି ବସ୍। ନା ବସ୍ ହଉଛି ଟ୍ରେନ ରେ ବସିକି ଆଇବୁ ଆଉ।
ହୁଁ ଆଉ ଗାଧୁଆ ବେଳେ କଣ ଖାଇଲ?
ଗାଧୁଆ ବେଳକୁ ଟ୍ରେନ ଆସିକି ଏଠି ପହଞ୍ଚିଲା ବେଳକୁ ହେଇଗଲା ସାଢେ ଏଗାର ପାଖାପାଖି। ଲେଟ୍ ହେଇଗଲା ଟ୍ରେନ ଆଜି ବହୁତ ଆସ୍ ସିକି ଏଠି ପହଞ୍ଚିଲା ବେଳକୁ ବାର ସାଢେ ବାର ହେଇଗଲା ବାରଟା ଖଣ୍ଡେ ହେଇଯାଇନ୍ ସାଢେ ଏଗାର କି ଏଗାରଟା ପଇଞ୍ଚାଳି ତାପରେ ଏଠୁ ବାଟା ତେଇଶ ରେ ରୋସେଇ ବସେଇନି ଭାତ ପ୍ରେସରରେ ବସେଇ ଦେଲି ଆଉ ତାପରେ ଡାଲି ଆଉ ବାୟୁଭର୍ତା କରିଦେଲି ଆଉ ହେଟା ଶୀଘ୍ର ହବ। ଆଉ କିଛି ପରିବା ଫରିବା ବି ନାହିଁ ନା ସବୁ ସାରି ଦେଇକି ଯାଇଥିଲୁ। ଆଉ ହଉଛି କିଛି ଆଣିଥିଲୁ ଘରୁ ଯୋଉ ପନିପରିବା ଯେ ଏରା ଆଉ ଲେଟ ହବ ବୋଲି ଆଉ କଲିନି ଭାତ ପ୍ରେସରରେ ବସେଇଦେଲି ଡାଲି ଆଉ ସିଝେଇଦେନି। ଆଉ ଡାଲମା ଡାଲି ଆଳୁ ଭର୍ତ୍ତା ଭାତ ଆଉ।
ସେତିକିିବେଳେ ଓହ୍ଲେଇକି ଏତିକି କାମ କରିକି ଖାଇଲ?
ହଁ ଗୋଟେ ଘଣ୍ଟାରେ ରୋଷେଇ ହେଇଗଲା ତା ଭିତରେ ଗାଧୁଆ ପାାଧୁଆ ସାରିକି ସବୁ ଘଡ଼ ଝାଡ଼ୁ କରିବାକୁ ହେଲା ଉଁ
ଯା ହଉ ଏତିକି ପରିଶ୍ରମ ତ ଗାଡିରୁ ଓହ୍ଲେଇକି କଲୁ ତତେ କଷ୍ଟ ହେଇଥିବ ଆଉ।
ନା କିଛି ଲାଗିଲା ନାହିଁ କାଲି କାହିଁ ଅବାକିଆ ଏତେ।
ଏଇ ମେଘ ଟିକେ ବାଟରେ ହେଇଥିଲା ଥଣ୍ଡାଳିଆ ଟିକେ ନାଗିଥିବ। ଆଉ ସେଠି ତ ଗରମ କଣ ହଉଛି। ଗରମ ବି ସବୁଆଡେ ହଉଛି।
ହୁଁ। ଗରମ ସବୁଆଡେ ହଉଛି ଯେ ଏଇଠି ଟିକେ କମ୍ ଗରମ୍ ଆମ ଘର ଆଡେ ଟିକେ ବେଶୀ ଗରମ୍।
ହଁ ତୋ ବାପା ତ କହୁଥିଲା ଗରମ ହଉଛି ପ୍ରବଳ ବୋଲି ଆଉ।
ହଁ ହଉଛି ସେମିତି ଆଉ। ଆଜି ଇଆଡେ ବର୍ଷା ଉଠେଇଥିଲା, ବର୍ଷା ଉଠେଇଥିଲା ଯେ ହେଇନି। କଣ କରିକି ପୁରା ଟିକେ ବନ୍ଦ ହେଇଗଲା।
ହଁ ଏଇଆଡେ ବି ମେଘ ଉଠେଇଚି। ଏପର୍ଯ୍ୟନ୍ତ ଉଠେଇକି ଅଛି।
କାଲି କଣ କହିଲ ସେପଟେ ଯୋଉ ଭୁବନେଶ୍ଵର ପଟେ ବର୍ଷା ପବନ ଏତେ ହେଇଚି ଯେ ସବୁଆଡେ ଖାଲି ଗଛ ଡାଳ ଭାଙ୍ଗିଛି।
ଆଉ-ଉ-ଉ ଗାଆଁରେ ଆମ୍ବ ଖାଇଲୁ ନା ଦିଟା? ଆମ୍ବ ଦିଟା ଖାଇଲୁ ନା?
ଆମ୍ବ ମୁଁ ଟୋଟାଲି କେହାଣି ମୋ ନନା ବୋଉ ଦେଇଥିଲା ଯୋଉ ଆମ୍ବ ସେଇ ଆମ୍ବ ଯା ଖାଇଛି ଆଉ କିଛି ଆମ୍ବ ମୁଁ ଖାଇନି ଆମ ଗାଆଁରେ।
ଆଉ ଆମର ଏଠି ଆମ୍ବ ବହୁତୁ ଥିଲା ଯେ ମୁଁ ଉଁ-ଉଁ କାହା ହାତରେ ଆଉ ଦେମି ଆଉ କାହା ହାତରେ ଦେଇପାଇଲିନି ସେଇ ଡାକୁଥିନି ତୋ ବାବାକୁ ଯେ, ସିଏ କହିଲା ହୋ କିଏ ଯାଉଚି, ଆମ୍ବ ଖାଇବାକୁ। ଏମିତି କହିଲା, ଆଉ ଆଉ ତ ତୋ ସାଙ୍ଗେରେ କଥା ହେଇପାଇଲିନି ଆଉ କଣ କହିମି।
ହୁଁ।
ଆଉ ରଜୁକୁ ତାହେନେ ଦୀପୁ ଆସିବ?
ର କିଏ ରଜକୁ?
ହଁ?
କିଏ ଆସିବ?
ଦୀପୁ-ଦୀପୁ।
ହଁ ଦୀପୁ ଯିବ। ଦୀପୁ ଯିବ ଯେ କଣ ସ୍ ଦୀ ଦୀପୁ ରଜରେ ଥିବ ଯଦି ଯିବ, ଦୀପୁର କଣ ଗୋଟେ ଅଛି ଯେ ଏ ଯିବ ପଢିବା ପାଇଁ କଣ ଭୁବନେଶ୍ଵର ଇଣ୍ଟରନସିପ୍ କରିବ କହୁଥିଲା ତ।
ରଜରେ?
ରଜରେ କେଆଣି ମୁଁ ଜାଣିନି ନଅ ଦଶ ଆଡୁକୁ ଯିବ ଯଦି ରଜରେ ତାର ପଢେଇବେ ରଜରେ ରହିବ, ନହେଲେ ନାଇଁ ପଳେଇ ଆସିବ ଆଉ।
ହଁ-ଅ-ଅ ନଅ ତ କାଲି ଆଉ, ଦଶ ପହର ଦିନ।
ହୁଁ ଆଁ।
ଆ ସଇଲାଣି ଆଉ।
ହୁଁ ତମର ଖାଇସାଇଲଣି?
ହଁ ଆମର ଆମେ ରନୁ ତ ଖାଇଲାନି ମୁଁ ଖାଲି ଖାଇନି ଆଉ ସିଏ ମା ଝିଅ ଖାଉଚନ୍ତି ସେ ଘରେ।
ହୁଁ। ଥଣ୍ଡା ଲାଗୁଥିବ ତମ ଆଡେ?
ହଁ ମେଘ ପା ଉଠେଇଚି ବର୍ଷି ନାଇଁ ଉଠେଇଚି ତ ଥଣ୍ଡା ପବନ ହଉଥିଲା ସଞ୍ଜ ପହରେ ଟିକେ। ଆଉ ଏଇନା ଟିକେ ଥଣ୍ଡାଳିଆ ନାଗୁଚି।
ଆଉ ତମ ଆଡେ ରଜ ଫଜ ପାଇଁ କଣ କଲେଣି ନା ଦୋଳି ଫୋଳି ପକେଇଲେଣି ନା?
ହଁ ଏଠି ପା ରଜ ତିଆରି କରୁଚନ୍ତି, ଦୋଳି ପକେଇକି।
ହଁ।
ଦୋଳି ପକଉଚନ୍ତି ମାଇକି ବଜଉଚନ୍ତି। ଆଉ ଭୋଜି ଭାତ କରୁଚନ୍ତି। ଆଉ ରଜ ଭଲ ହଉଛି, ରଜ ଅଷ୍ଟମୀ ଏଇ ଗାଆଁରେ। ଦିଟା ଯାଙ୍କ ପର୍ବ ଭଲରେ କରନ୍ତି।
ହଁ। ଆ
ଆଓ
ଆମ ଆଡେ କଣ କହିଲ ଏ ଜୁନ ମେ ତିରିଶି ଆରକୁ ହେଲାଣି ଯେ ଛୁଆ ସବୁ ଦୋଳି ଫୋଳି ମାନେ ସଜାଡିକି ପଟ ମାନେ ଯୋଉ ଜାଗାରେ ରଜ ମଉଜ ବନେଇବେ ସେ ଜାଗାକୁ ସଫା କରି ବାଉଁଶ ଫାଉଁଶ ପୋତି ସବୁ ସଜଡା ସଜୁଡି କରିସାରିଲେଣି। ମାନେ ମେ ମାସ ଶେଷ ବେଳକୁ ସେ ସବୁ କାମ ସଇଲାଣି ଛୁଆଙ୍କର।
ହଁ ଏ ପ୍ରତି ଗାଁ ରେ ଏଥର ରଜ। ହଁ କୁଇନ୍ ପାଳୁଛନ୍ତି ପୁଣି ଏ ଲକି ଝିଅ ହେରିକା ସବୁ କାଳେ ତାଙ୍କ ସାଇରେ କରୁଛନ୍ତି। ରଜ କୁଇନ୍ ଯେ ତୋ ଅପା କହୁଥିଲା।
ହୁଁ।
ତାଙ୍କର ତିନି ଚାରି ଦିନ ହେଲା ଆଉ ଘରକୁ ଆସୁନାହାନ୍ତି ସଜ ବାଜ। ସବୁ କରୁଛନ୍ତି ଡକା ହକା ହେଇକି ସବୁ ଝିଅ ମାନେ ତିରିଶି କି ଚାଳିଶି ଝିଅ ପୁଅ।
ହଁ।
ଆଉ ତାପରେ ଯିଏ ଯେମିତି ଆସିବେ ଆଉ। ରଜରେ ପାନ ଖାଇବେ ପିଠା ଖାଇବେ। ଆଉ ଦୋଳି ଖେଳିବେ ମଉଜୁ କରିବେ ଆଉ।
ହଁ ଆଉ ରଜ ତ ସେଇଆ ଆଉ। ଏ ପିଠା ପଣା ଖାଇବ ବୁଲିବ ମାଛ ମାଂସ ଖାଇବେ ଯିଏ। ବୁଲିବେ ଦୋଳି ଦେଖିବେ ଗାଁ ଗାଁ ବୁଲିବେ ଏଇଆ ଆଉ।
ହଁ ତମ ଗାଁ ରେ ଏତେ ରଜ ପାଳନ କଲେଣି ଯେ ତୋ ବାପା ଆଜି କହିଲା ମତେ ମୁଁ ତ ଜାଣିନି ଆଗରୁ କଣ ଏମିତି କରୁଥିଲେ କି?
ଉଁ।
ଆଗରୁ ଏମିତି କରିନଥିଲେ ଏବେ କରୁଛନ୍ତି ଆଗରୁ ଖାଲି ଖାଇ ଦୋଳିଟେ ପକନ୍ତି ଡଙ୍ଗା ଦୋଳିଟେ ଆଖେଳନ୍ତି ଆଉ ବାଗୁଡି ଖେଳନ୍ତି ସେଇ ଗାଁ ମୁଣ୍ଡରେ।
ହୁଁ ହୁଁ।
ଆଉ ଏଇନା ରଜ କୁଇନ ପାଳୁଛନ୍ତି ଆଉ।
ଧୀରେ ଧୀରେ ଲୋକଙ୍କ ପାଖରେ ପଇସା ହେଲେ ଲୋକ ଭଲସେ ସବୁ ଜିନିଷ ପାଳନ କରିବେ।
ହଁ ହଁ ପଇସା ନଥିନେ କଣ କରିବେ? ଆ ପଇସା ଟା ଶସ୍ତା ହେଲା ଦୁନିଆରେ ଆଉ।
ହୁଁ ହୁଁ।
ସୋ
ଆଉ କଣ କହିଲ ଆଉ ରଜରେ ବା ଆଙ୍କର ଏପଟେ ସେପଟ ଆମ ଗାଁ ପାଖାପାଖି ଯେତେ ଆଠ ଦଶଟା ଗାଁ କି କଣ ଆମେ ସବୁ ବର୍ଷ ରଜରେ ଯାଉ ବୁଲିବା ପାଇଁ। ଆଉ ହଉଛି ଆମେ ତ ଗାଡି ଧରିକି ଯାଉ ମୁଁ ଝିଅ ଆଉ ବର୍ଷା ଏମିତି ସବୁ ଆମେ ଯାଉ ଯେ ଆଉ ସବୁ ଦଶ ପନ୍ଦର ଖଣ୍ଡ ଗାଁ ଆମେ ବୁଲିକି ଆସୁ ମୋ ମାଉସୀ ଘର ପଟେ ଯାଉ। ସେ ମାନେ ମାଉସୀ ଘରକୁ ଯାଉନୁ କିନ୍ତୁ ଦେଓଗାଁ ସେପଟ ପଟ ଆଡେ ଯାଉ? ଆଉ ହୋଉଚି ଇ ଯାଉ ବୁଲିକି ଦେଖିକି ରାସ୍ତା ପଟେ ତ ଦୋଳି ପଡିଥିବ ବୁଲିକି ଦେଖିକି ଆସିବ ଆଉ।
ଆଉ କଂ କ
ହ୍ୟାଲୋ।
ହ୍ୟାଲୋ।
ହଁ ହଁ।
ଆଉ ରଜୁକୁ ରଜୁକୁ ଆଉ ଆସିବୁନି।
ନା ରଜକୁ ଏଇତ ଆସିନି ରଜକୁ ଆଉ କଣ ଯିମି ରଜ ଏଇଠି ଶୁଖିଲା।
ସେଇଠି ରଜ ଯାହା ପାଳନ ହୋଉଚି ଏ ବର୍ଷ ନୂଆକୁ ଦେଖିବୁ କରିବୁ ଆଉ।
ହଁ।
କଣ ରଜ ଘରେ ଥିନି ରଜ ଆଉ ବାହାରେ ରହିନେ ରଜ କଣ ନିଜେ ରୋଷେଇ କରି ଖାଇବୁ ରଜ ରେ କଣ ଲାଭ। ଆଉ ହୋଉ ତାହାନେ ରଖ ଅପା ଆଉ।